ହ୍ୟାଲୋ।
ହ୍ୟାଲୋ ଭା କଣ କରୁଛ ଭାଇ?
ହ ବସିଛୁ। ହ ଆପଣ କଣ କରୁଛନ୍ତି? ପ୍ରାୟତ ଏଇ ଛାତ ଉପରେ ଆସିଛି।
ଥିଲି ଆଉ କଣ କରିବି?
ମୁଁ ଆମର ଗୋଟେଏଇ ଏବେ ଘର ଛାତ ପଡିୁଛି ନୂଆ ଘର ସେ ନୂଆ ଘରେ ଛାତ ସେ ଯୋଉ ଉପର ନୂଆ ଘରେ ଛାତ ପଡିଛି ଆମର ଗୋଟେ ସେ ନୂଆ ଘର ଯୋଉ ଛାତ ପଡିନି କି ସେଇ ଛାତ ଉପରେ ଆସି ସେ ଏବେ ବସିଚୁ ମତେ ମାନେ ଯୋଉ କଦଳୀ ଗଛ ତା କୁଣ୍ଡା ଗଛ ଏ ସବୁ ଅଛି ଫୁଣି ପାଟ ପବନ ଯୋଉ ପବନ ବାଡ଼ଉଚି କୁହନା। ଆପଣ ପୁରା ବହୁତ ଭିଜିପାଇଲିଣି ମୁଁ ଏଠି ବଇଚି ମତେ ଏମିତି ଲାଗୁଚି କି ଏଇଠି ଯଦି ମୁଁ ଗୋଟେ ଦିନିଷ ପାରିଦେବି ମତେ ଏବେ ସାଙ୍ଗେ ସାଙ୍ଗେ ନିଦ ହେଇଯିବ। ଏମିତି ଲାଗୁଛି।
ହଁ ହଁ ବୁଝିଲି ବୁଝିଲି। ଭଲ ତାହେଲେ।
ହୁଁ ଆଉ ଯୋଉ ଆପଣ ମୋ ଯୋ କହିବା କଥା କି ଏ ଯୋଉ ସଜନା ଶାଗ ଏ କୋଶିଳା ଶାଗ ଏରା ଆମ ବାରିରେ ଯୋଉ ଆମର ପୋଇ ପଡ଼ି ସବୁ ଶାଗ ଯୋଉ ଭଜା ହୁଏ ଏତେ ଶାଗ ଭଜା ଖାଇବାକୁ କେମିତି କଣ ଲାଗେ?
ଉଁ ମତେ ଦେଖନ୍ତୁ ଗୋଟେ କଥା ମୁଁ କହୁଚି ଯେ ଖାଦ୍ୟ ଯାହା ବି ହଉ ମତେ ଭଲ ଲାଗେ ବୁଝୁଚନ୍ତି? ତେଣିକି ଆ ଆପଣ ଯେମିତି କହୁଚନ୍ତି ଶାଗ ସଜନା ଶାଗ କୋଶିଳା ଶାଗ ସେ ଯୋଉ ଶାଗ ହଉ ଖାଦ୍ୟଟା ମତେ ଭଲ ଲାଗେ।
ଠିକ ିକ
ଆପଣଙ୍କ ଶବ୍ଦ ଟିକେ ଭଲସେ ଆସୁନି ଆପଣ ଯଦି ଟିକେ ଠିକ୍ ଅଛି ଆଉ ତାଲେ କହୁଚନ୍ତି ଆପଣ ଖାଇବା ଓପରେ ଶାଗ ଫାଗ ବହୁତ ଭଲ ଲାଗେ। ମତେ ତ ଯେମିତି ଏପଟେ ଆମର ହଁ ମୋର ଘରେ ମୋର ବୋଉ ଟୁଏରେ ଶାଗ ହଁ ଶାଗ ତକାରୀ ଫକାରୀ ଏମିତି କରନ୍ତି ଶାଗ ମୁଗ ପିଗି ଏ ସବୁ ପକେଇ ତକାରୀ କରନ୍ତି। ତାପରେ ବେସନରେ ଗୋ ଏ କଁ କ ଆ ଯୋଉ ବାଟରେ ଆମର ଚାଉଳ ଅରୁଆ ଚାଉଳ ବାଟିଥିବେ ଗ୍ରାଇଣ୍ଡରରେ। ବାଟିକି ନିଜ ଘରେ ପୋଇ ସବୁ ଟିକି ଟିକି ଟିକି ଟିକି କରି ସବୁ କାଟିକିନି ସେ ଯୋଉ ବରାରେ ପକେଇଦେଇ ସେ ଯୋଉ ବିରି ଯୋଉ ଗୋଳେଇ ନଥିବେ ଯେ ଟଚାଉଳ ଇଏ ପାଉଡ଼ର ତାକୁ ଗୋଳେଇ ସେ ବେସନ ଭରା ପକେଇ ବେସନ ବରା ଆଉ ଯୋଉ ଆମର କଣ କଖାରୁ ଫୁଲ ବରା। ସେ ସେ ଖାଇଆକୁ ସିଏ କୁହନା ଯୋଉ କି ଭଲ ଲାଗିବ ବୋହୁତ ଭଲ ତାକୁ ଟିକେ ତେଲ ପକେଇ ଦେଇ କଡ଼ କଡ଼ ଭାଜିକି ଖାଇବ ମାନେ ପଖାଳ ପ୍ରାୟତଃ କଂସାରେ ଦେଢ଼ କଂସା ପଳେଇବ ମୁଁ ଯେତୋଳେ ଯାଏ ଆମ ବିଲରେ କଖାରୁ ଲଗା ହେଇଥାଏ କଖାରୁ ପୋଇ ଏ ସବୁ ଜିନିଷ ଆମର ଏ ପାଳରେ ଲାଗାହୁଏ। ପାଳେରେ ଲଗେଇଲା ସମୟରେ ମୁଁ ଯାଏ ପାଖାପାଖି ଲୋକ କାଳେ ସକାଳୁ ଉଠିକିନି ଯାଇଁକି ପାଳରୁ ସବୁ ସେ ପଖାରୁ ପତର ନେଇଯିବ ବୋଲି ମୁଁ ପୁରା ଉଠିବି ଛଅଟା ବେଳୁ ଘର ଲୋକ ମତେ ପୁରା ପେଲି ପାଲି ପଠେଇବେ କି ତୁ ଯା ଶୀଘ୍ର ପତର ଆଣିବୁ। ମୁଁ ଗଲା ବଳୁ ପ୍ରାୟତଃ ଦି ତିନିଟା ବୁଢ଼ା ଝାଡ଼ା ଆସିବା ଝାଡ଼ା ଯାଇଥେବେ। ସିଏ ଆସିକି ପଖାପାଖି ମୁଁ ତିରିଶ ଚାଳିଶଟା ନୁଚେଇକି ସବୁ ରଖିଥିବେ ବ୍ୟାଗ୍ ରେ ପୁରେଇ ଦଉଚି। ମୁଁ ଯେଇଁତି ଯାଇଥିବି ମତେ ଆଉ ମାନିବେନି କି ଆମ ବିଲୁରୁ ନେଇଚନ୍ତି। ଆଉ ମୁଁ ଏନ୍ତି ଦି ତିନି ଥର ଦେଖିଲି। ଦେଖିଲା ପରେ ତାଙ୍କୁ ଠିକେଇଦେଲି ମୁଁ କହିଲି ତାଙ୍କ ଘରେ ଯାଇଁ ପଚାରିଲି ମୁଁ କହିଲି ଯଦି କାଲି ଠାରୁ ତମେ ଯିବ ଆମେ ବିଲରୁ ନଆଁ ଣିବ ତମର ଦେଖ ମୁଁ ତମ ବିଲରୁ ଭଉତ ନଷ୍ଟ କରିବି ଏମିତି ସବୁ କହିଲି। କହିଲା ପରେ ଗଲି ଆମ ବିଲୁ ତାପର ଦିନରୁ ଅଲଗା ଲୋକ ଯା ଲୁଚି ଛପି ନେଲେ ଆଉ କେହି ନେଲେନି ମୁଁ ଦିନକୁ ପ୍ରାୟଃ ତିନିଶହ ଚାରିଶହ ସେ ଯୋଉ କଖାରୁ ଫୁଲ ପତ୍ର ଆଣିବି
ହଁ ଯେ ସେଇଟା ଗୋଟେ କଥା ମୁଁ ବୁଝିଲି କିନ୍ତୁ ଆପଣ ଦେଖନ୍ତୁ ଆପଣଙ୍କ ବିଲରୁ ଯଦି ଗୋଟେ ଲୋକ ନେଇ ଖାଇଲା ତ କଣ ଅସୁବିଧା ଆପଣ ଏତେ ରାଗିକି ତାକୁ ଯାଇ କହିବା ଦରକାର ଯେ ଆଉ ନେଲେ ତୋ ବିଲ ଖରାପ କରିବି ଇଏ କରିବି ଏଗୁରା ମତେ ଲାଗୁନି ଏଇଟା ଗୋଟେ ଠିକ କଥା ବୁଝୁଛନ୍ତି
ଦେଖ ଶୁଣନ୍ତୁ ମୁଁ କେମିତି କହିବିନି ମୋର ଏତେ ବଡ ପରିବାର ମୋ ମୁଁ ଏତେ ଜିନିଷ ଆଣିଲେ ମୁଁ ଘରେ ଖାଇବି ତାଙ୍କର ସେ ବିଲରେ ବହୁ ମାତ୍ରାରେ ଲଗେଇଛନ୍ତି ତାଙ୍କ ବିଲୁରୁ ସେ ନ ଖାଇକି ଯଦି ମୋ ବିଲରୁ ନେବେ ମୋର କେମିତିଆ ରାଗହବ ମୁଁ ତ ତା ଦେହରେ ପଇସା ଖର୍ଚ୍ଚ କରିି ଚି ପାଞ୍ଚଶହ ହଜାର ଟଙ୍କା ଖର୍ଚ୍ଚ କରିଛି ପ୍ରାୟତଃ ଦ ତିନି ମାସ ଅନେ ଅନେଇଲି, ଅନେଇଲା ପରେ ଫଳ ଫୁଲ ବାହାରିଲା ଯଦି ସେ ତା ବିଲରେ ସେଇ ମାତ୍ରାରେ ହେଇଛି, ସେ ତା ବିଲରୁ ନବନି ମୋ ବିଲୁରୁ ନବ ମୋର ରାଗ ସେଠି କେମିତି ହବ ତମେ କୁହ
ବୁଝିଗଲି ବୁଝିଗଲି ଆଜ୍ଞା ଆପଣ ଯୋଉଟା କହୁଛନ୍ତି ମୁଁ ସେଇ କଥା ଟା ବୁଝିଗଲି। ଭଲ କଥା ଆପଣ ତାହେଲେ ଚାଷ କରନ୍ତି ନାଁ କି?
ହଁ! ପ୍ରାୟତଃ, ସେ ବିଲରେ ଆମର ଯେତେବେଳେ ଲାଗିଥିଲା କଣ କି ତିନିରୁ ସା ତିନି ଗୁଣ୍ଠୁ ପାଖାପାଖି ଲଙ୍କା ସେ ଲଙ୍କା ଲାଗିବା ତମେରେ ପ୍ରାୟତଃ ସବୁ ଗଛ କଣ କି ଯେମିତି ସବୁ ଗଛ ଆଉଥିଲା, ସବୁ କଣ କହିଲ ପୁରା ଆମ ଷେଣ୍ଢ ଫେଣ୍ଡ ବସି ପଶିକିନି ସେ ଗଛ ଗୁଡା ବହୁତ ନଷ୍ଟ ଫଷ୍ଟ କରିଛନ୍ତି। ତ ମୋର ପ୍ରାୟ ହଣ ଆମର ଯୋଉ ଗଛ ନାଗିଥିଲା ପାଖା ପାଖି ପାଞ୍ଚଶହ ଗଛ ଲାଗିଥିଲା। ସେ ହୁ ସେଇଠି ପାଖାପାଖି ପଚାଶଟି ଗଛ ଷେଣ୍ଢ ଚଢିକି ମାରି ଦେଇଥିଲା। ଆମର ବହୁତ ମନ ଦୁଃଖ ହେଲା ଗୋଟା ଚାରାକ ପନ୍ଦର ଟଙ୍କା କୋଡିଏ ଟଙ୍କା ଏମିତିରେ କିଣା ହେଇକି ଆଇଥିଲା। ମନଦୁଃଖ ହେଲା, ପ୍ରାୟତଃ କିଛି ଦିନି ପରେ ସବୁ ଖୁସେଇଲୁ ପାଣି ମଡ଼ା ହେଲା। ଖୁସେଇବା, ନିଜ ମଟରରେ ତେଲ ଫେଲ ପକେଇ ଯାହା ଯେତେ ଖର୍ଚ୍ଚ ହେଲା ପ୍ରାୟତଃ ବହୁତ ଟଙ୍କା ଖର୍ଚ୍ଚ ହେଲା, ଫଳ ବାହାରିଲା ଆମର କଣ କି ଫଳ ଯେତେବେଳେ ବାହାରିଲା ଆମକୁ ଖୁସି ଲାଗିଲା। ମୋର ଦି ଟା ସାଙ୍ଗ ଅଛନ୍ତି, ଜଗନ, ଶୁକୁଟା ତାଙ୍କ ସହିତ ମିଶି ମାଶି ଆମେ ପାଖାପାଖି ଦିନେକରେ କୁଇଣ୍ଟାଲ, ଦେଢ କୁଇଣ୍ଟାଲ ଏମିତି ଲଙ୍କା ତୋଳି ଦଉଚୁ ସେଇ ଗଛ କଣରେ ବଇଥିବୁ ବୁ -ବଡି ହଲିବନି। ଆମ ସେ ଯୋଉ ଆମ ଶରୀର ଟା ସେ ଗଛ କଡରୁ ହଲିବନି, ଗୋଟେ ଗଛରେ ଯଦି ପଡିଯିବ ଆମେ ସେ ଗଛ ଭାଙ୍ଗି ଯିବ ସାଙ୍ଗେ ବହୁତ ନରମ ଡାଳ ନା, ପୁଣି ଡାଳ ବି ଛିଡ଼େଇବିନି ଏତେ ଶୀଘ୍ର ଆମେ ତୋଳି ବୁ। ତୋଳିବୁ ବହୁତ ବିକ୍ରିବି କରୁଛୁ ବିକିଲା ବେଳକୁ ସେତେବେଲ କୋଡିଏ, ଅଶି, ଏମିତି ରହିଲା ଲଙ୍କା କିଲୋ ପ୍ରଥମ ପ୍ରଥମ ଆମକୁ ପ୍ରାୟତଃ ଆମ ବାପା ଦିଅନ୍ତି, ଶହେ ଟଙ୍କା, ଶହେ କ ଦେଢଶହ ଟଙ୍କା ଗୋଟେ ଲୋକକୁ। ସେଇ ଦେଢ଼ଶହ ଟଙ୍କା, ଦୁଇଶହ ଟଙ୍କା ଦେବେ କହିବେ ତୁମେ ଯିବ ବାୟା ବିରିଆନି ସେତେବେଳ ଖାଇଦବ କୁହନ୍ତି। ତା ପରେ ପରେ କଣ କି ଯେମିତି ଲଙ୍କାର ମାତ୍ରା ବହୁତ ବାହାରିଲା, ସେମିତି ଲଙ୍କାର ପିଲ ହେଇଗଲା କେତେ, ଚାଳିଶ ଟଙ୍କା
ହଁ ତ! ସେଇ ତ ଧୀରେ ଧୀରେ ଦେଖନ୍ତୁ ଧୀରେ ଧୀରେ ବଢିଲେ, ଯେମିତି କୁହନ୍ତି ଯେତିକି ଦରକାର ସେତିକି ଜିନିଷ ଯଦି ତାଠୁ କମ ଜିନିଷ ଥିବ, ତ ସେ ଜିନିଷର ପଇସା ଟା ବଢିକି ରହିଥିବ। ଯଦି ଲୋକ ଯୋଉଟା ଚାହୁଁନଥିବେ, ଚାହୁଁଥିବେ କିନ୍ତୁ ଯେତିକି ଚାହୁଁଥିବେ ତାହାଠୁ ଅଲଗା ଅଧିକା ଅଧିକା ଜିନିଷ ବାହାରୁଥିବ। ତ ସେଇଟା ତ ସମେସ୍ତେ ସେଟୁ ଯିଏ ବାହାର କରିଥିବ ଯେମିତି ଆପଣ ଯଦି ବାହାର କରିଚନ୍ତି ଗୋଟେ କୁଇଣ୍ଟାଲ ମୁଁ ବାହାର କରିଚି ଗୋଟେ କୁଇଣ୍ଟାଲ ଆପଣ ଯଦି ସେଇଠି ଲୋକ ଯୋଉଟା ଯାହାକୁ ଦେବେ ଅଧିକା କାଳେ ପଚି ଯିବ ବୋଲି ପଚିଶ ଟଙ୍କାରେ ଦେବେ ମୁଁ ସେଇଠି ଯଦି କୋଡିଏ ଟଙ୍କାରେ ବିକିଲି ଲୋକ ଆଉରି ରେଟ୍ କମିବ ନା ସେଇଥିଲାଗି ରେଟ୍ କମି ଯାଇଥିବ ଆଉ କଣ। ଆଉ କଣ ଏଇ କଥା ଆଉ।
ପ୍ରାୟତଃ ସେତେବେଳେ ଲୋକଙ୍କ ମନ ଖୁସି ହେଇଯାଇଥିଲା ଅଶି ଶହେ କୋଡିଏ ଏମିତି ଥିଲା। ସାଙ୍ଗେ ସାଙ୍ଗେ କୋଡିଏ ଟଙ୍କା ହେଇଯିବା ମାତ୍ରେକେ ଲୋକଙ୍କ ମନ ଛାଡିଗଲା ଆଉ କୋଡିଏ ଟଙ୍କାରେ କଣ ଆମର ତ ପଇସା ବି ଉଠିବନି। ମନ ଛାଡ଼ିଗଲା ଆଉ ତୋଳିବେ ତୋଳିବେ କେତେ ସମୟ? ତୋଳିବେ ପ୍ରାୟ ଦିନ ମାନ କୋ ତୋଳିବେ ତିରିଶି କିଲେ ବାହାରିବ। ତିରିଶ କିଲକୁ କୋଡିଏ ଟଙ୍କା ରେ ନେଖାଏ ବିକିଲେ କଣ କେମିତି ହବ ଆଉ ଏମତି ସବୁ ଚିଡ଼ିଗଲେ ମୁଁ ମୁଁ ତ ଦେଖିଲି ଯେତେବେଳେ ପ୍ରଥମ ପ୍ରଥମ ଲଙ୍କା ବାହାରିଲା ପ୍ରାୟେ ଆମର ଗୋଟେ ଗାଁ ପାଖେରେ ଅଛି ବିଷିଆ ସାହି ବୋଲି ଗାଁ ଆମେ ସାଇକଲ୍ ରେ ଗଡେଇ ଗଡେଇ ନଉ ଯୋଉ ଦି ତିନି ବସ୍ତା ହେଇଯିବ ସେ ଅଶି ଟଙ୍କା ଲେଖାଏ ଦିନକୁ ପ୍ରାୟତଃ ଗୋ ଗୋଟେ ଛେକେରେ ତିନି ହଜାର ଚାରି ହଜାର ଏମତି ବାହାରିଥିଲା ତାପରେ ତ ଲୋ କମାନଙ୍କ ଚାହି ବିକ୍ରି ବି କମିଲା ସେ ସବୁ କମ ଟଙ୍କା ହେଲା ଗ ଛ ବି ମରିଗଲା ଆଉ ଭଲ ଲାଗିଲାନି ଶେଷରେ ଆପଣ କଣ ଘରେ ସବୁ ଚାଷ ବାସ ହୁଏ?
ଦେଖନ୍ତୁ ଆମର ଏକେରେ ଧାନ ହୁଏ ରୁଇଁଚନ୍ତି। ଆମେ ଧାନ ଫା ଗୋଟା କଥା ହଉଚି କଣ ଧାନ ଅ ପାଣି ମଡଉ ନହେଲେ ନାଇଁ ବର୍ଷା ଦିନେ ଏଇ ଧାନ ଏବେ ସବୁ ବୁଲା ହୁଏ ଏଁ ଟ୍ରାକ୍ଟର ବୁଲା ହୁଏ। ତାପରେ କଣ ହୁଏ କହିଲେ କାଦୁଅ ହବ ବିଲ ପୁରା କାଦୁଅ ଜାଣିଚନ୍ତି? ପୁରା ଗୋଟେ ଟ୍ରାକ୍ଟର ପଶିକି ଏମିତି କାଦୁଅ ଚକଡି ଚକଡି କାଦୁଅ କରିବ ଯେ ପୁରା ଯେମତି କାଦୁଅ ପୁରା କାଦୁଅ ଚକଟା କାଦୁଅ ତାପରେ ଚକଟା କାଦୁଅ ହେଲେ ସେଥେରେ ଯାଇ ଆମେ ଧାନ ଯୋଉ କଣ କହିଲେ ଯାଉଟା ପକେଇଥିବୁ ଧାନ ଯୋଉଟା ବୁଣି ଦେଇଥବୁ ତ ବୁଣି ଦେଇଥବୁ ସେମତି ଫୋପାଡ଼ି ଦିଅନ୍ତି ସେଟା ଟ୍ରାକ୍ଟର ଚାଲିଲା ବେଳେ ସେଟା ବୁଣି ଦଉ ସେ ବୁଣିଲା ପରେ ଯାହା ଯେମତି ଉଠିବ। କିନ୍ତୁ ଏମିତି କଣ ଆମେ ତଳି ପକେଇ ରଖି ଦଉ ଗୁଟା ତଳି ପଡା ହୁଏ କି ଏ ଧାନ କୋଉଠି ଗୋଟେ ଜାଗାରେ। ତ ଆମେ ସେ ତଳିକି ଆଣି ଯେତେବେଳେ ଲଗଉ ସେଇଥିଲାଗି ଆମର କାଦୁଆ ହବା ଦକାରେ। କାଦୁଅ ହେଲା ପରେ ପୁଣି ତାପରେ କଣ ହବ କହିଲେ ସେ ଯୋଉ ତଳି ଥିବ ସେ ତଳି ଉଁ ଆଣିବୁ ସବୁ ଗୋଛା ଗୋଛା କରିକି ତାକୁ ସବୁ ଗୋଟା ଗୋଟା ଜାଗାରେ ର କି ତାକୁ ପୋତିିବୁ ଗୋଟେ ଚାରଟା ତିନିଟା ପାଞ୍ଚଟା ଏମତି ଗଛ ସବୁ ପୋତିକି ସେଠୁ ତାକୁ ରୁଇବୁ ସେଇଟା ରୁଆ କୁହନ୍ତି ତାପରେ ସିଏ ସଇଲା ପରେ ରୁଆ ସଇଲା ପରେ ରୁଆ ପୋତା ସଇଲା ପରେ ତାପରେ ପୁଣି ତା ଧେରେ ସବୁବେଳେ ଓଷ ଦ ପଡିବ ତା ଧେରେ ଯୋଉ କୁହନ୍ତି କଣ କହିଲେ ବାଳୁଙ୍ଗା ଫାଳୁଙ୍ଗା ଉଠେ ଗ ଛ ସବୁ ବିଭିନ୍ନ ପ୍ରକାର ଗଛ ଉଠେ ସେଗୁରା ସବୁ ମାନେ ତା ଧେରେ ଯାଇ ବଛା ହୁଏ ଇଏ ହୁଏ ସିଏ ହୁଏ ଏସବୁ ବିଭିନ୍ନ ପ୍ରକାର ହୁଏ ତାପରେ ଏସବୁ ସରିଲା ପରେ ଫୁଣି ତାପରେ କଣ କହିଲେ ଧାନଟା କଟା ହବା ଟାଇମରେ ଯେତେବେଳେ ଆସେ। ତାପରେ ଲୋ କ ଲଗେଇ ସେତେବେଳେ ପୁଣି କଟାକଟି କରୁ। କଟାକଟି କଲାପରେ ତାପରେ ପୁଣି ଘରକୁ ବୋଇ ବୋଇ ଆଣୁ। ସେ ଟ୍ରାକ୍ଟରରେ ହଉ ନହେଲେ କେ କେତେ ଲୋକ ମୁଣ୍ଡରେ ବି ବୋହିକି ଆଣୁ। ତାପରେ ଆଣିଲା ପରେ ଘରେ ସେଠୁ ସେଟା କଣ ବାଡା ହୁଏ। ଧାନଟା ବାଡଉ କଣ କି ଧାନଟା ଟି କେ ଅଲଗା ନକଲେ ଭଲ ହବନି। କଚଡ଼ା ଅଲଗା ଧାନ ଅଲଗା କରିଦଉ। ତାପରେ ଧାନ ବାଡେଇ ସାଇଲା ପରେ ତାକୁ ପୁଣି ଉଡଉ। ଉଡେଇକି ତାକୁ ଗୋଟେ ଜେଗାରେ ଘରେ କୋଉଠି ଜାଗା ଥିଲେ ତାକୁ ଥାକ କରି ରଖୁ ବସ୍ତାରେ ପୁରେଇ। ତାପରେ ଫୁଣି କଣ କହିଲେ ଉଁଷା ଦି ଉଁଷା ହୁଏ କଣ ଗୋଟେ ଥର ଉଁଷା ହୁଏ ତାପରେ ଦି ଗରମ୍ ହୁଏ ସେଗୁଡ଼ା ବୋଉ ଭରିକା କରନ୍ତି। ତ ସେଇଟା ସଇଲା ପରେ ତାପରେ କଣ କରୁନା ତାପରେ ସେଇଟାକୁ ରଖିଥାଉ ସେମିତି ଉଁସେଇଲା ପରେ। ତାପରେ ଯେତେବେଳେ ଆମର ଦରକାର ହେଲା ତ ଆମେ ସେଟାକୁ ନେଇଯାଉ କଳ କଳରେ ଭାଙ୍ଗିକି ଆଣୁ ଆମେ ତାକୁ ଖାଦ୍ୟରେ ଗ୍ରହଣ କରୁ ଯେମି ଯୋଉଟା ଉଁଷା ହେଇନଥିବ ଯୋଉଟା ଉଷା ହେଇଥଏ ତାକୁ ଆମେ ଉଷୁନା ଧାନ କହୁ। ଯୋଉଟା ଉଁସା ହେଉନଥବ ସେଇଟା ଅରୁଆ। ତ ତାକୁ ବି ଯେତେବେଳେ ଅରୁଆ ଦରକାର ହେଲା ସେମିତି ନେଇଯିବୁ ଫେଣ୍ଟିଦେଇ ନେଇଆସିକି ଖାଉ। ତ ଏମିତି ଆମେ ଧାନ ଚାଷ କରୁ। ଆଉ ଯଦି ଅଧିକ ପାରିମାଣରେ କୋଉ ବର୍ଷ ହେଇଗଲା ତ ଆମେ ତାକୁ ଗୋଟେ ଅଛନ୍ତି ଏଠି ଜଣେ ସିଏ ତାଙ୍କର ଧାନ ନେଇ ଅଲଗା ଜାଗରେ ଦିଅନ୍ତି ଆମେ ବି ଦଉ ଆଜ୍ଞା।
ଉଁ ତମେ ତ ଧାନ ଚାଷ ସେଥେରେ ଏମିତି ହଉଛି ମୋର ସେତେବେଳେ ମନ ଅଛି ଯେତେବେଳେ ଆମର ଲାଗିଥିଲା କଣ ଲଙ୍କା ସେ ଆହୁରି ପାଖରେ ଦି ଫୁଟ ପାଖାପାଖି ପିଆଜ ଲାଗିଥାଏ। ଯେପରି ମୁଁ ପିଆଜ ରେ ବି ବହୁତ ଲାଭ ହେଇଚି। ପିଆଜ ଘରେ ବି ମଧ୍ୟ ଖାଇଲେ ବହୁ ମାତ୍ରାରେ ଖାଇଲେ ପିଆଜ କିଲ ସେତେବେଳେ କଣ ତିରିଶ ଟଙ୍କା ଚାଳିଶ ଟଙ୍କା ଏମିତି ଦେଶୀ ପିଆଜ ନା କୋଉଠି ମିଳୁନି ଦେଶୀ ପିଆଜ ବି ବିକ୍ରି କରାଯାଇ ବୋହୁ ମାତ୍ରାରେ ଆଉ ସେତେବେଳେ ମୁଁ କଣ ସେ ତେଳେ ଆମ ଗାଁ ର ଗୋଟିଏ ପିଲା କି ସେ କଣ ଭଲ ପାଇକି କି କଣ କେଜାଣି ସେଇଦିନ ପାଖାପାଖି ଟ୍ରେନ ଲାଇନରେ ଶୋଇ ପଡ଼ିଲା। ସେ ଟ୍ରେନ୍ ଲାଇନ ରେ ଯେମତି ଶୋଇ ପଡିଛି ପ୍ରାୟତ ଆମ ବିଲରେ ମୁଁ ଦିନ ବିଲରେ ସବୁ ଲଗଉଥିଲି ଲଗେଇ ସାରିବା ପରେ ମୁଁ ଘରକୁ କୁ ପିଆଜ ଯୋଉ ହେଇଥିଲା ପିଆଜ ସଣ୍ଡା ନେଇକି ଆଉଥିଲି ପାଖାପାଖି ଗୋଟେ ବ୍ୟାଗ୍ ରେ ବ୍ୟାଗ ପାଖାପାଖି ଘରେ କହିଲେ ଯେ ନେଇ ଆସିବୁ। ପିଆଜ ସଣ୍ଡା ଭାଜିବା ଯାଆ ହବ ଖାଇବା ଆଉ ଯାହା ହବ ଦେଖିବା ଜୟପୁର ହାଟରେ ବିକିଦବା। ଏମିତି କଇଲେ ମୁଁ ବାଟରେ ଯେତେବେଳେ ପିଆଜ ସଣ୍ଡା ନେଇକି ଆଉଚ଼ି ମତେ ଗୋଟେ ଗାଡି ବାଲା ଦେଖିଲା ସିଏ ପାଖାପାଖି ଗୋଟେ ବିଡାକୁ ଗୋ ଗୋଟେ ବିଡ଼ାରେ ଦଶଟା ପାଖା ପାଖି ପିଆଜ ଥଣ୍ଡା ଥିଲା ପହିଲା ଗୋଟେ ବିଡ଼ାକୁ କୋଡିଏ ଟଙ୍କା ଲେଖା ଦବ କାରଣ ସେ ଭୁବନସରରୁ ବି କୋଉଟୁ ଆଇଥିଲା ମତେ ଜଣା ନାଇ ସହରୀ ଲୋକଟା ମୁଁ ଗୋଟେ ବିଡ଼ା ଯେମତି କୋଡିଏ ଟଙ୍କା ନେକା ଦେଲା ପାଞ୍ଚ ବିଡ଼ାରେ ଶହେ ଟଙ୍କା ମତେ ଭାରି ଖୁସି ଲାଗିଲା ମୁଁ କଇଲି ତମେ ଆଉ ନବ କି ସିଏ ମତେ ଯୋଉ ପାଞ୍ଚ ବିଡାର ଶହେ ଟଙ୍କା ଦେଲା ମୋ ମନ ଖୁସ୍ ମୁଁ ତାକୁ କଇଲି ତମେ ଆଉ ଯଦି ନବ କୁଅ ମୁଁ ଏକାଥରେ ଦଶ ପନ୍ଦର ବିଡ଼ ଦେଇଦେବି ଯେ ଦୁଶହ ତିନିଶହ ଟଙ୍କା ହବ ତମେ ଆଉ ତାକୁ ଦେଇଦବ ଆଉ ତମେ ଯାହା ବେଶି ରଖିବ ଆଉ
ବୁଝୁଛି ବୁଝୁଛି ସେଇଟା ତ ବୁଝେନି ଆପଣ ଶୁଣନ୍ତୁ ଆପଣ ଏଇ କଲ୍ ଟା ଯଦି କଟିଗଲା ବି ବୁଝୁଛନ୍ତି ଆପଣ ଟିକେ ଯାଇକି ଗାଡି ଟା ଉଠେଇ ଦେଇ ପଳେଇ ଆସିବେ ବୁଝି ପାରୁଚ଼ନ୍ତି। ଗାଡି ଟା ଉଠେଇଦେବେ ଆଉ ମୁଁ ଏଠି ବଇଚି ଜୀବନ ଯୋଉଠି ପାଠ ପଢେ ମୁଁ ସେଇଠି ବଇଚି ତ ସେଠିକି ଟିକିଏ ପାଣି ବୋତଲ ଗୋଟେ ନେଇକି ପଳେଇ ଆସିବେ। ତ ଆମେ ପୁଣି ଆପଣ ପଳେଇବେ ଆପଣ ସ୍ଥାନ ଆଜ୍ଞା।
ଝୁଆନ୍ତି ମୁଁ ଶୁଣନ୍ତୁ ମୋ କଥାଟା ଆପଣ ଯୋଉ ଜେଗାରେ ଅଛନ୍ତି। ପ୍ରାୟତଃ ତମ ପାଖକୁ ମୁଁ ଗଲାବୁଳୁ ସେ ଦ୍ୱତୀୟ ଘରକୁ ଗଲାବୁଳୁକୁ ମତେ ସମୟ ଲାଗ